କଁ କରୁଛ।
ମୁଁ ଏ ବସିଥିଲି ଆଉ ତୁ।
ମୁଁ।
ହୁଁ।
ମୁଁ ବି ବସିକି କାମ କରଛି।
ହଁ ହଁ।
କଣ ଖାଇଥିଲ। ଏ ଦେଖ କେତେ ସେମ ସେମ କଥା। ମାନେ ସମ୍ପର୍କ ମାନେ ପୁରା ଅନ୍ତରରୁ। ମାନେ ସେପଟରୁ ଯାହା ବାହାରୁଛି ଏପ ଏପଟ ରୁ ସେଇୟା।
ହଁ ତାପରେ ବେ ନା। ଅନ୍ତର ନା ଏଇ କଥାଟା ପରେ ବା ଏଇ କଥାଟା କୁହନ୍ତି।
ହୁଁ ଏଇଟା କଣ ପ୍ରଥା।
ହଁ ଏଇ ଏଇ କଥାଟା ସରିବାକୁ ଗଲେ ଏଇ କଥାଟା କହିବ।
କହିବାକୁ ବାଧ୍ୟ।
ହଁ। ସେଥିପାଇଁ ମିଶିଯାଉଛି।
ଓହୋ ଆଉ କଣ ଖାଇଥିଲ।
ମୁଁ ଖାଇଥିଲି ଭାତ ଆଉ ଅଣ୍ଡା ଭୁଜିଆ ଆମ୍ବ ଫଳ। ଆଉ ଅଣ୍ଡା ଆମଲେଟ ଆଉ ପୋଇ ଆଉ ହଉଛି ମାଛ ଆଉ ଆଳୁ ଭର୍ତା ଏତିକ ଆଉ ସିକଏ ଖାଉଛି ନା ମେଞ୍ଚୁଛ ଆମର ମେଞ୍ଚେ ମାନେ ହେଇଯାଉଛି। ବହୁତ ଜିନିଷ।
ଆଜି କେତେ ଜଣ ମିଶି କି ଖାଇଲ।
ଆଜି ତିନି ଏ ତିନି ଛଅ ଜଣ।
ତିନି ତିନି ଛଅ ଜଣ ଖାଇଲ
ହଁ
ଆଉ ଦି ଜଣ
ଆଉ ଦି ଜଣ ସିଏ ଖାଇବାର ନଥିଲେ ଘରୁକୁ ପଳେଇଥିଲେ ଖାଇବାକୁ
ଓହୋ ଝିଅ ମାନଙ୍କର ଆମ୍ବୁଲ ଝୋଳ ଟା କାହିଁ ଏତେ ପ୍ରମୁଖ
ହଁ ମାନେ ଟିକେ ଖାଲି ଆମ୍ବୁଲ ନ ଖଟା ଟିକେ ହେଲେ ଭାତ ଟା ଟିକେ ଜଲଦି ଜଲଦି ପଳାଏ
ନା ନା ଟିକେ ଖଟା ନୁହଁ କିଏ ଖଟା ନୁହଁ ଅ ମାନେ ମୋ ଜାଣିବାରେ ଆମ୍ବୁଲ ଝୋଳ ଟା ପର୍ଟିକୁଲାର।
ଆମ୍ବୁଲର ଟେଷ୍ଟ ସବୁ ଯେତିକି ଖଟା ଜିନିଷ ଅଛି ସବୁଠାରୁ ଆମ୍ବୁଲଟା ବେଶୀ ଭଲ ଲାଗେ କେଜାଣି କଣ ପାଇଁ ମୋତେ ତ ଆମ୍ବୁଲ ମୁଁ ଖାଲି ଆଗରୁ ବେଶୀ ଖଟା ଖାଏ ମୁଁ। ଆମ୍ବୁଲ ମୁଁ ଯାଇକି ଯଦି ଆମ ଘରେ ନ କାଇ ଆମ ସାହି ରେ ଯୋଉ ଘର ଫର ଅଛି ମାଗିକି ନେଇ ଆସେ।
ହଁ କିନ୍ତୁ କିନ୍ତୁ ସବୁ ଖଟା ତୁଳନା ଆମ୍ବୁଲ ଟା ସମସ୍ତଙ୍କ ଠାରୁ କମ ବଜେଟ।
ହଁ ପଇସା। ପଇସା କମ କିନ୍ତୁ ହଉଛି ଭଲ ଲାଗେ ଜିନିଷ ଟା। ସେଟା ଆମେ ଚାହିଲେ ବି ଘରେ ସେ ବି ବନାନ୍ତିନି କି ଆମ୍ବରେ
ହଁ ପ୍ରାୟତଃ ଆମ୍ବୁଲ ଟା ଘରେ ହିଁ ବନା ହୁଏ ଆଉ କଣ ଏଟା କିଣା ହୁଏ କି। ପ୍ରାୟତଃ ଗାଁ ରେ ଯୋଉମାନେ ରହୁଛନ୍ତି ସେମାନେ ଘରେ ହିଁ ନିଜେ ବନଉଛନ୍ତି ଆମ୍ବୁଲ।
ହୁଁ। ଭଲ ସେ ଆମ୍ବୁଲ ଟା ତାର ଜିନିଷ ଟା ଟିକେ
ହ ଯୋଉମାନେ ବଜାର ସହରରେ ରହୁଛନ୍ତି ସେମାନେ ହୁଏତ କିଣୁଥିବେ ବାହାରେ କହି ହଉନି କିନ୍ତୁ
ନା ଘରେ ଯୋଉ ଆମ୍ବୁଲ ତିଆରି ହୁଏ ଆ ଠାରୁ ବଜାରରେ ବିକ୍ରି ହେଲେ ଯୋଉ ଆମ୍ବୁଲ ମତେ ସେଟା ଟିକେ ଭଲ ଲାଗେ।
ଭଲ ଲାଗେ ଓହୋ।
ମତେ ଟିକେ ଭଲ ଲାଗେ।
ଆମ୍ବୁଲ ଟା ତ ମୁଁ କେବେ ହେଲେ ଖାଇନି ସେଟା କେମିତି ଲାଗେ କିି?
ନା ମାନେ ଘରେ ଯୋଉଟା ବନା ହୁଏ ଆମ ଘରେ ତ ଏତେ ଆମ୍ବୁଲ ହୁଏନି। ସେ ହୁଏ ମାଆ ଟିକେ ଏତେ ମସଲା ଫସଲା ଟିକେ ଦେଇନଥାଏ ନା ଏତେ କିନ୍ତୁ ଇଏ ବାହାରେ ଯୋଉ ଆମ୍ବୁଟା ସେଟା ଟିକେ ମସଲା ଫସଲା ଦେଇଥାଏ ମୋତେ ଟିକେ ଭଲ ଲାଗେେ ଲୁଣ ଫୁଣ ଟିକେ ପଡିଥାଏ ସଫିସିଣ୍ଟ ଭଲ ଲାଗେ।
ଓହୋ ଆଉ ଗୋଟେ ମନେ ଅ ଅଛି ନା ଗୋଟେ ଆସେ ମାନେ ଆମ୍ବୁଲ ଖଟା ସ୍ଵତନ୍ତ୍ର ଗୋଟେ ଆସେ ମାନେ ଛୋଟ ଛୋଟ ପ୍ୟାକେଟ ରେ ଟଙ୍କାଟେ କିମ୍ବା ଦି ଟଙ୍କା ତାର ପ୍ରାଇସ୍ ଥାଏ।
ହଁ ହ ହ ହଁ ବଢିଆ ଲାଗେ। ଦି ଟଙ୍କା ଫାଷ୍ଟ ଥିଲା ଟଙ୍କା ଟେ
ହଁ ହଁ ହଁ ତାହେଲେ ଖାଇ ହ ହଁ ମୁଁ ପାସିବା କହୁଛି ମୋର ମନେ ଅଛି ସେଇଟା ହଁ ମିଠା ଟିକେ ଲାଗେ ଖଟା ଟିକେ ଲାଗେ ମାନେ ଏମିତି ହିଁ ଲାଗେ ସେଟା
ବଢିଆ ଲାଗେ ସେଇ ଆଗରୁ ସେଇୟା ଲଗେଇ ଭାତ ଖାଇଦଉଥିଲି
ହଁ ବା ସେତେବେଳେ ସ୍କୁଲ ଯେତେବେଳେ ଯାଉଥିଲେ ସେତେବେଳେ ପ୍ରାୟତଃ ଏଗୁଡାକ ଯୋଉ କୋଳି ଖଟା ଆମ୍ବୁଲ ଖଟା
କୋଡ଼ି ବି ସେ କୋଡ଼ି ଗୁଡା ମାନେ ପୋକୋରା ଗୋଳି
ହଁ ହଁ ପୋକୋଡା ଥାଏ ଯେ କିନ୍ତୁ ଗୋଟେ ଯଦି ତଳେ ଗଳି ପଡିଲା ପରେ ତାକୁ ଆ ଧୋଇ ଧଆକ ଖାଇ ତ ମୁଁ କିନ୍ତୁ ପକେଇବନି କିନ୍ତୁ ଏବେ ସେଟାର ଜାି ଗଲେଣି ଆମେ କି ଏଥିରେ ପୋକ ଅଛି କିଏ ଅଛି ଆଉ ଏବେ ଏତେ ମାନେ ମନ ଏତୋ କେନି ଆଉ ଖାଇବା ପାଇଁ କାଁକ ନା ବ ପିଲ ହେଇଗଲାଣି ସେତେବେଳେ କଣ ଛୋଟ ଥିଲେ ନା
ଆଉ ଏତେ ଆସୁନି ବି
ହଁ ସେଟା ବି ସତ କଥା ମାର କେତଟୁ ଆେ ଆସୁନାହିଁ
ଆସୁନି ମାନେ ସେଇ ଯୋଉ ଜିନିଷ ଟା ତାର ଯୋଉ ଭଳିଆ ଲାଗେ ଜିନିଷ ଟା ସେଇଭଳିଆ ଏ ଆସୁ ସେ ଆମ୍ବ ଗୁଡ଼ ଆସୁନି କାହିଁକି ଏତା ଦେଷ୍ଟ ସେଇଭଳିଆ କେ
ଗୋଟେ ଗୋଟେ ମାନେ ମୋର ମନ ଅଛି ବା ମାନେ ସେ ଯୋଉ ଆମ୍ୁଲ ଆମ୍ବୁଲ ଯୋଉ ମୁଁ କହୁଛି ଯୋଉ ପ୍ୟାକେଟରେ ଯୋଉ ଆମ୍ବୁ ଆସେ ସେଟା ଗୋଟେ ଗୋଟେ ପୁରା ଯୋଉ ହାଣ୍ଡିଆ ହାଣ୍ଡିଆ ଟାଇପ ର ପୁରା ବାସୁ କହିଁି ନା ପୁର ଖରାପ ହେଇଯାଇଥିବ ସେଟା ଫି ସେଇଥିରେ ତାକୁାଟି ଯୋଉଟା କେ ସା
ହଁ ଭଲ କ ଯାଇଥିଲୁ ଥରେ ଆମେ ହଉଛି ସ୍କୁଲ ରେ ଥରେ ଯାଇଥିଲୁ କେଉଁଝର ହେଲା ଯାଇଥିଲୁ ସେଇଠି ମୁଁ ଫାଷ୍ଟ ଯାଇଥିଲି ଏଇଟା ମୋ ଏତେ ଜାଗା ଫ କିଛି ଜାଣିିନଥିଲି ଛୋଟଟେ ଥିଲି ମୋର ଟିକେ ବସ ରେ ସବୁବେଳେ ନା ଦିନ ତ ଟିକେ ବାନ୍ତି ହୁଏ ହଁ ପେଟ ଫଟ ଟିକେ ଖରା ବାନ୍ତି ହୁଏ ଟିକେ ଗୋଟେ କୋଳି ଦେଇଥିଲେ ସେ କୋଳି ଗୁଡାକ ଏଇ ଯୋଉ ସାନ ଘାଗରା ବଡ ଘାଗର ନୁହ।
ହୁଁ ହୁଁ ହୁଁ ହୁଁ ହୁଁ।
କୋଳିର କେମିତି ବନେଇଥିଲେ ଏତେ ଟେଷ୍ଟ ମୁ ତାକୁ ପଛରେ ବି ଖୋଜିଛି ଆଉ ପାଉନି।
ହଁ।
ବା ମତେ ଭାରି ପସନ୍ଦ ସେଇ କୋଳିଟା।
ମାନେ କଣ କୋଳିଥିଲା କଣ ସେଟା କି କୋଳିଥିଲା?
ଏଇ ବରକୋଳି ବରକୋଳି ଯୋଉ ଶୁଖେଇଥିଲେ। ତାକୁ ମାନେ ଶୁଖେଇ ଓ ଓଦା କରିକି ଉ ଜିନିଷ ଟା ଟାଣ ହେଇ ନଥିଲା ଓଦା ଓଦା ଥିଲା ହେଲା। ତଦେହରେ ଲଙ୍କା ଲୁଣ ପଣ ଏମିତି ପକେଇଲେ କିନ୍ତୁ ଏତେ ସୁନ୍ଦର ଟେଷ୍ଟ। ମତେ ଭାରି ପଡେ
ଯା ହଉ
ପଚାଶ ହଜାର ଟଙ୍କାରେ ଆସିଲା ଆଡେ ଖାଇକିଆ ଖାଇ ଖାଇ ଆସିଲେ।
ଓହୋ।
ଏବେ ବି ବୋଧେ ଗଲେ ମୁଁ ଏବେ ଯାଇଥିଲୁ ଥରେ ଆମେ ପିକନିକ। ହୁଁ। ଖାଇବି ଖାଇଥିଲୁ ହେଲେ ଅଳପ ଖାଇଥିଲି ସେଇ ଟେଷ୍ଟ ଟା ଟିକେ ଏତେ ନଥିଲା ଅଳପ ଖାଇଥିଲେ ଆଉଥରେ ଯା ମୁଁ ଆଉ ଟିକେ ଖାଇଵି। ମତେ ଭାରି ଇଚ୍ଛା ସେ କୋଲି ଟା ଖାଇବାକୁ। ଏ ଏଇଟା ଗୋଟେ ଆଉ କେବେ ଯିବୁ ସେଟା ଜାଣିନି ଦେଖିବା କଣଉଛି।
ଏ ତେ ଯିମି ଆଉ
ହଁ ଯିବାର ଅଛି କିନ୍ତୁ ଆଉ
ଓହୋ ସେ ଜିନିଷ ଟା ଥିବ ବୋଲି କଣ
ହଁ ହଁ ହଁ। ତ ସେ ସାଇଟିି ହିଁ ବିିକ୍ରିହୁଏ ପ୍ରାୟ ଟଇମ୍।
ଓହୋ ସେଇଟା କେତେ ବର୍ଷ ତଳର କଥା କହୁଛ।
ମୁଁ ଯାଇଥିଲି ଏଇ ଆମର ଯେତେବେଳେ ହେଉଛି ଆମେ ଗାଁ ସ୍କୁଲରେ ପଢୁଥିଲୁ ସେଇ ଟାଇମରେ।
ଓହୋ ସେ ତାଙ୍କ ପ୍ରଥା ଯଦି ସେଇଟା ଥିବ ତାପରେ ତାଙ୍କ ତାଙ୍କ ପିଲାଛୁଆ ମାନେ ବନଉଥିବେ ସେ ଯେତବେଳେ ଯିଏ ବନଉଥିଲେ ହୁଏ ସେ ବଞ୍ଚିଥିବେ ନ ବଞ୍ଚି
ହଁ ଲୋକଟା ହୁଁ ଲୋକଟା ମୋହ ମନରେ କୋଳି ପଳେଇ ସ ବିକୁନାହାନ୍ତି କିଏ? ଲୋକଟା ମୁହଁ ଭାରି ବଢିଆ ଲାଗିଥିଲା ସ୍
ଅହ ସେପଟରେ ପାଇଁ ତ ସେଟା ଅଛି ଆଉ
ହଁ କୋଳି ଫୋଳି ସେପଟେ ବିକ୍ରି କରନ୍ତି।
ହଁ ହଁ ହଁ ହଁ ହଁ କାହିଁକି ସେପଟ ଟା ବି ଟିକେ ମାନେ ଗାଉଁଲି ଯୋଉ କୁଅନ୍ତି ମ ସଲ୍ ଏରିଆ ସେପଟ ଟା ନୁହେଁ ହି। ଆଉ ସେ ସେପଟରେ ପ୍ରାୟତ ସବୁ ମାନେ ଗାଉଁଲି ଜିନ୍ ସ୍ ସେଗୁଡାକ ସବୁ ସେପଟରେ ତମେ ଆଭେଲେବୁଲ ମାନେ ସବୁ ପ୍ରାୟ ମିଳିବ।
ହୁଁ।
ଏମିତି କାହିଁକି? ଆମପଟରେ କାଇଁକି ନୁଅଁ?
ଆମ ଆଡ଼େ ଗଛ ନାଇଁ ନା ଏଠି, ଆମର ହଉଛି ଆମର ଟିକେ କଣ ହେଲେ ଆଡୁ କିଣିକି ଆଣ ସାଡୁ କିଣିକି ଆଣ। ଏଇଭଳିଆ ତ ସବୁ ଜିନିଷ ଟା ତାଙ୍କ ଘର ପାଖରେ। ମାନେ ସି ଯେ ତୋଳିକି ଆଣିପାରିବେ ଜିନିଷ ଟା।
ହଁ।
ଆ ସେମାନେ ସେଇ ସିଆଇସ୍ୟାନେ ସେହିଥିରେ ହି ଦେଇ ସେ ଖାଲି କୋଳିରେ ବି ବିକ୍ରି କରି ଚଳୁଛନ୍ତି।
ହଁ ଯାହା କହିଲ।
କରିବା କି ଆମର ହଉଛି ହେଲେ ଆମେ ଯଦି ସେତିକି କରିବା ଆମେ ଆଉ କୋଉଠୁ ଆଣିବାକୁ ପଡିବ କିଣିକି। କିଣିକି ଆଣିବା ହେଟୁ ଯେ ଯେ ଆଣିକି ତା ଦି ଡବଲ। ନହେଲେ ଆମର ଲାଭ ହବନି।
ହଁ।
ସେ କିନ୍ତୁ ଆ ନିଜେ ତୋଳିକି ଆଣୁଛନ୍ତି, ବନଉଛନ୍ତି, ବିକ୍ରି କରୁଛନ୍ତି। ତାଙ୍କ ଭଲ ନା ସେ ସବୁ ସେମାନେ ସୁସ୍ଥ।
ସେମାନେ ସବୁ ଖାଉଛନ୍ତି। ହାଲୋ।
ହଁ ହଁ।
ମୁଁ କହିଲି ସେ ସବୁ ଖାଉଛନ୍ତି ପୁରା ଅଁ ମାନେ କି ଖାଦ୍ୟ କହିଲ ମାନେ ଘରୋଇ ଖାଦ୍ୟ ଯେମିତି ମାନେ ଯେ ମାନେ ଯେମି ତିକି ଯେ ସେଥିରେ ସାର ମସ ସଲା ସେ ସେଗୁଡାକ କିଛି ଶଣୁହ
ହଁ ତାଙ୍କ
ମସଲା କିଛି ଖାଉନାହାନ୍ତି
ନା ହଁ ସୁଷମ ଖାଦ୍ୟ। ସେମାନେ ସେଥିପାଇ ସେମାନେ କେତେ ପରିଶ୍ରମ ଚାଲିଛି ଆଦିବାସୀ ଲୋକ ଗୁଡା।
ହଁ ହଁ ହଁନି ତାଙ୍କ ପାଖରେ ତମେ କିଛି ରୋଗ ଭାଗ ପାଇବନି। ନାଇଁସ୍।
ଘର ଦ୍ବାର ଦେଖିଛି କେତେ ବଢିଆପୁରା
ସେମାନେ ମାଟି ଘର ଟାକୁ ମାନେ ଲିପିଥିବେ ତମେ ଦେଖିଲେ ତମ ଆଖି ପୁରା ଝଲସି ପଡିବ।
ହଁବା ମାନେ ତା କାମ ଗୁଡା ବହୁତ ସଫା।
ହଁ ବା ପକ୍କା ଘର ମାନେ ପାଇବନି ଯେମି ତା ମାଟି ଘର ଗୁଡା କହିଲେ ପୁରା ପାଇବ ସେମିତି।
ତାପରେ ତା ଦେହରେ ଟିକେ ରଙ୍ଗ ଦେଇଥିବେ ସେପରେ ଆହୁରି ସୁନ୍ଦର।
ହଁ ପରା। ଯାହା କହିଲ।
ତାଙ୍କର ବା ଏତେ କୋଠାାର ଅଛି କି?
ଆଁ ଆଁ ନା ନା ତାଙ୍କ ପଟରେ ହଁ ତାଙ୍କ ପଟରେ ମାଟି ଘର ପ୍ରାୟତଃ।
ରାଇମାଣ୍ଡ କମ ଜଣ ଅଛନ୍ତି ସେ ଯିଏ କୋଠାାର କରିଥାନ୍ତି ସେ। ପୁଣି ଗୋଟଏ ବଖରା ଦି ବଖରା ଏଇଭଳିଆ ହଁ ମୁଛେ କିନ୍ତୁ ପ୍ରାୟ ମାଟି ଘରେ ବଢିଆ ବଢିଆ
ସେ ମାଟି ଘର ଗୁଡ଼ାକ ତ ଯେମିତି ପୁରା ଲିପିକି ସଫା କରିକି କରିଦେଇଛ ତମେ ତ ମାନେ କୋଠା ଘରକୁ କାଟିଦବ ଆଉ। ମାଟି ଘର ଯେମିତି କରିଥିବେ।
ହଁ। ଆମ କୋଠାରେ ବି ଏମିତି ହବନି ପରୀକ୍ଷା।
କୋଠା ଘରେ ବି ଏତେ ସଫାସତୁରା ହବନିଁ।
ମାନେ ପୁରା ପାଲିସ କରି ନାଲି ମାଟିରେ ଲିପିଥିବେ।
ହଁ ହଁ ସେଇଟାର ସେ ମାଟି ସତ ମହତ୍ଵ ଅଛି କାହିଁକି ତା ଦି ମାନେଟେ ଚଢେଇ ଫଟା ବି ଦେଇନାହାନ୍ତି ତାଙ୍କ କାଟନ୍ଥରେ କାରଣ ମାଟି ଘର ଗୁଡାକ ପ୍ରାୟତଃ ମାନେ ଫାଟିଯାଏ କାନ୍ଥ ଫାନ୍ଥ ଗୁଡାକ। ମ ତାଙ୍କର ଗୋଟେ ଚଢେଇ ଫଟା ବି ଦେଇନଥିବ ତାଙ୍କ କାନ୍ଥର।
ନା ବା।
ସେ ସମୟ ଏ ସମୟ ଏବେ ବି ଏବେ ବି ସେ ସମୟ ଅଛି ନା। ମାନେ ତାଙ୍କର
ତାଙ୍କର ଅଛି କିନ୍ତୁ ଆମର ବଦଳିଗଲା ଆମର ବି ସେମିତି ନଥିଲା କି କିନ୍ତୁ ତାଙ୍କ ଭଳିଆ ନୁହଁ କିନ୍ତୁ ଥିଲା ମାଟିଆର।
ହଁ ପ୍ରାୟତ ସବୁ ଗାଁରେ ସମସ୍ତେ ସ୍ତଙ୍କର ମାଟି ଘର ଅଛି।
ହୁଁ ଏବେ ବି ଅଛି।
ଏବେ ଏବେ ତ ସେତେ ନାହିଁ। ଫିର ବି ଅଛି।
ହଁ ଅଛି।
ହଁ। ଅଳପ ହଉ ପଛ କିନ୍ତୁ ଅଛି ମାଟି ନାହିଁ ବୋଲିକି କହିବେନି ହଁ ହେଇଗଲାଣି ହ୍ୟାଲୋ। ହଁ ଏଥର କର।
ହ ହଉ।
ହୁଁ।